ହଁ ଆପଣଙ୍କୁ ମୋ ଶବ୍ଦ ଶୁଭୁଚି?
ମୋର ଶବ୍ଦଟା ଆସୁଛି ଆଜ୍ଞା।
ହଁ ବହୁତିନ ଭଲ ଲାଗିଲା ଆପଣଙ୍କ ସହିତ ଯୋଗାଯୋଗ କରିକି। ଆ ଆପଣ ପଛ ଗୋଟେ ଆପଣଙ୍କ ହାତୀ ପଳେଇଛନ୍ତି ତି ସାଉଣ୍ଡ ହଉଛି।
ଆଜ୍ଞା ଆଜ୍ଞା ଆ ଆପଣଙ୍କର ଶବ୍ଦ ଟା ଏ ବହୁତ ଜୋରରେ ଯାଉ ମତେ ଶୁଣିକି ବହୁତ ଭଲ ଲାଗିଲା। ହୁଁ।
ଆ ଆପଣ ଆପଣ ହାତୀ ପାଳୁଛନ୍ତି ବୋଧେ।
ହଁ ହାତୀ ପାଳିଥିଲି। ମୁଁ ହୁଁ ଉଁ ସେଇ ବିଷୟରେ ଆପଣ କଥା ହେବେ।
ପଁ ପଁ ହଉଛି ସେ ହାତୀ। ନିବେଶ ପ ବାର୍ତାଳାପ କରୁଥିଲେ ଆପଣ ତାକୁ ଅ ଚାଲୁ ରଖିପାରିବେ ଆପଣ କୁହନ୍ତୁ ଆପଣ ଆ କେଉଁ କେଉଁ ପଦ୍ଧତି ଆପଣ ଅନୁସରଣ କରିବେ ଆଉ ଆଉ ମତେ କଣ କହିବାକୁ ଚାହୁଁଛନ୍ତି।
ଅ ମୁଁ ତ ଫାଷ୍ଟ ମୋ ସିଚୁଏସନ ଟା ଆପଣଙ୍କୁ ବୁଝିବାକୁ ଚାହୁଁଛି ଶୁଣନ୍ତୁ। ମୋର ଭଉଣୀ ବାହାଘରଟେ ହେଇଥିଲା। ଆପଣ ଜାଣିଥିବେ ବହୁତ ଭଲରେ। ଆପଣଙ୍କୁ ବି ବହୁତ ମଜା ଆସିଥିଲା ମୋ ଭଉଣୀ ବାହାଘରରେ।
ବହୁତ ହିଁ ମଜା ମୁଁ ବହୁତ ଭଲ ଭଲ କଥା ଆପଣଙ୍କୁ କହିବାକୁ ଚାହୁଁଥିଲି। ସେଇଦିନ ଆ ଯେହେତୁ ଅବଶ୍ୟ ସେ ମୋର ବାଲାନ୍ସ ଟେ ନଥିଲା ରିଚାର୍ଜେ ଟେ ମୁଁ ଆପଣଙ୍କୁ ଆଉ କହିପାରିଲିନି। ଆ ମୋ ମନ ପବିତ୍ର ଥିଲା, ଆଉ ସଫା ସ୍ଵଚ୍ଛ ହୃଦୟରେ ମୁଁ ଆପଣଙ୍କୁ କିଛି ପଦ ଆଉ ଭଲ କଥା କହିବାକୁ ଚାହୁଁଥିଲେ। ଆପଣ କୁହନ୍ତୁ ଆପଣ ତାପରେ କହିପାରିବେ।
ହଁ ସେଥିରେ ତ ମୁଁ ଆମ ଘର ଉପରେ ତ ପାଖାପାଖି ଦେଢ ରୁ ଦୁଇ ଲକ୍ଷ ଟଙ୍କା କରଜ ହେଇଯାଇଛି। ବୁଝୁଛନ୍ତି ତ ବ୍ୟାଙ୍କ ବାଲ୍ ବ୍ୟାଙ୍କ ବାଲାନସ ଏଇନା ନିଲ୍ ଚାଲିଛି ଆଉ ମୋର୍ ତ ତାହା ଯୋଗୁଁ ମୁଁ କୁ ମୋର ଫୋନ ରେ ଯୋଉ ଅବଧି ଥାଏ ମାନେ କ ପର ଯ ସରି ଡାଟାଙ୍କର ଯୋଉ ଥାଏ ମାନେ ରିଚାର୍ଜ ଟା ସରି ଯାଇଛି ମୋର। ତ ମୁଁ ସେଇଥିପାଇଁ ରିଚାର୍ଜ ଟା କରୁନଥିଲି। ମୋ ଘର ଲୋକ କହିଥିଲେ କି ପାଞ୍ଚ ଛ ଦିନ ଭିତ କେବେ କରିବେ। ତ ସେ ପାଞ୍ଚ ଛ ଦିନ ପରେ ରିଚାର୍ଜ ଟା କରିବେ। ଆପଣ ମତେ ବାରମ୍ବାର ରିଚାର୍ଜ କଥା ଟା ପଚ ହେଲା ବେଳକୁ ମତେ ବହୁତ ଖୁସି ଲାଗେ। ଆଉ ମୁଁ ଆପଣ କେମିତି ବୁଝ ଆଜ୍ଞା ହଁ। ତ ଆପଣଙ୍କୁ ମୁଁ କହୁଥିଲି ଯଦି ବି ଏ ଆପଣ ଯଦି ଛ ଛଅ ହଜାର ଆଉ ଆପଣଙ୍କ ସାଙ୍ଗ ଯଦି ସାଢେ ସାତ ହଜାର ଲଗାନ୍ତି ତ ସ ସେ ଯଦି ବି ଲାଭ ଯାହା ହବ। ହଁ ଲାଭ ହଁ ଆଉ ଆପଣଙ୍କର ଯୋଉ ପୁଞ୍ଜିଟା ପୁଞ୍ଜିଟା ନେଇଯିବେ। ଯଉ ଲାଭ ଆସିବ ସେଥିରେ ଆପଣ ସେତିକି ସେୟାର ପସ ସେଣ୍ଟ ନେଇଯିବେ। ମାନେ ଯେତିକି ପରସେଣ୍ଟ ହିସାବରେ ଆପଣ ପଇସା ଲଗେଇବେ ସେଇ ହିସାବରେ ନେବେ। ନହେଲେ ବି ଯଦି ମୋର ଅବସ୍ଥା ଟା ଏତେ ଭଲ ଥାନ୍ତା। ମୁଁ ମୋ ଘର ଲୋକ ଙ୍କୁ ଠୁ ଆଣିକି ବି ପଇସା ଟା ପୁଞ୍ଜି ଲଗେଇଥାନ୍ତି ଆ ତ ମୁଁ କହୁଛି ଯଦି ସିଏ ମୋ ଉପରେ ଏତେ ମାନେ ମାନେ ଶ ଆଶଙ୍କା କରୁଛନ୍ତି କି ଯଦି ସିଏ ପଇସା ଲଗଉନାହାଁନ୍ତି ମୁଁ ମୋ
ହଁ ସେ ଟିକେ ଟି ଟିକେ ଟିକେ ରହୁଛନ୍ତି ତାଙ୍କର ଟିକେ ରହୁଛି। ଆ ମୁଁ ତାଙ୍କୁ କେମିତି ବୁଝେଇବି ଆପଣ ତାଙ୍କ କଥା ଖରାପ ଭାବିବେନି ମତେ ବହୁତ ଦରକାର ଲାଗେ ମୁଁ ବି ବେଳେ ବେଳେ ଯଉ ତାଙ୍କରି ଭଳିଆ ହୁଏ ତ ସେ ହୁଅନ୍ତି ମୁଁ ବି ତ କିଛି ସମୟ ପରେ ସେ ଶାନ୍ତ ହେଇଯାଆନ୍ତି କାରଣ ମୁଁ ଅ ଟିକେ ହୁଏ ତ ହଁ।
ତ ମୁଁ ଆମ ଶୁଣନ୍ତୁ ଆ ଆମର ଯଉ ଦୋକାନ ସାଇଡରେ ଜଣେ ଡ୍ରାଇଭରସ ଅଛି ତ ସିଏ ହନୁମାନ ମନ୍ଦିର ସେ ହନୁମନ୍ଦିର ପାଖରେ ଗୋଟେ ଦୋକାନ ଟ ନେଇଛନ୍ତି ସେ ଗଳିରେ ତ ସେ ସେ ଦୋକାନଟା ସେ ଚଳେଇ ପାରୁନାହାନ୍ତି ସେ ଡ୍ରାଇ କ୍ଲିନର ପାଇଁ ନେଇଥିଲେ କହିଲେ ମୁଁ ନେଇ ନେଇଛନ୍ତି ଆଡେ ସମ୍ଭାଳି ପାରୁନାହାନ୍ତି। ତ କହୁଛନ୍ତି ଦୋକାନ ଟାକୁ କାହାକୁ ଦେବେ ସେ ମୋ ଘର ଲୋକ କହୁଛନ୍ତି କି ସେ ଦୋକାନ ଟା ଘର ଲୋକ ନେଇଯିବେ। ଆଉ ମତେ ସେଇଠି ଡ୍ରାଇକଲିନିଙ୍ଗ ପାଇଁ ରଖିଦେବେ।
ଆ ଡ୍ରାଇକଲିନିଙ୍ଗ ଗୋଟେ କେମିତି ହୁଏ କିଛି ବୁଝେଇ ପାରିବେ?
ଡ୍ରାଇକ୍ଲିନର ଆକ୍ଚୁଆଲି ଗୋଟେ ଲୋକ ଆସିବ ଡିଲର ଥାଏ ତାକୁ ଦେଇଦବ ସେ ଡାଇ କ୍ଲିନ୍ କରି ଆଣି ଦେଇଦବ ହେଲେ ଆପଣଙ୍କୁ ଠିକ ସମୟରେ ଲୋକଙ୍କୁ ଦ ଆଜ୍ଞା, ତ ମୁଁ କହୁଛି ଯଦି ବି ସେଇ ଆମେ କରିବୁ ମୋ ଘରଲୋକ ଛନ୍ତି ସେ ତ୍, ଯଦି ବି ସେ ପାଲାରେ ଆମେ ପଶିଲୁ, ତ ମୁଁ କହୁଛି ଆଁ ମୁଁ ଗୋଟେ ଘର ଲୋକ ଙ୍କୁ କହିକି ଯଦି ବି ସେ ଗଲି ତ ଗୋଟେ କମ୍ପ୍ୟୁଟର ଆଉ ଗୋଟେ ଜେରକ୍ସ ମେସିନ୍ ଟେ କିଣେଇଦେବି। ଯାହାବି ଲୋନ ଲାନ କରିକି ଗୋ, ହଁ ତ କିଣିଦେଲେ ତ ସେଇଠି ଜେରକ୍ସ ଆଉ କମ୍ପ୍ୟୁଟର ଟେ ବସିକି ଆମେ ଆଁ ଯାହା ଆମର ଅଛି ହନ୍ତା କି ମାନେ କରିପାରିବେ, ବୁଝିପାରୁଛନ୍ତି ଯେ
ଆପଣ ମଧ୍ୟ ବହୁତ ହିଁ ଭଲ ଯୋଜନା କରିଛନ୍ତି, ମୁଁ ଆପଣଙ୍କୁ କହିବି ତ ଏବେ ଘରେ ଘରେ ସମସ୍ତଙ୍କ ପାଖରେ କମ୍ପ୍ୟୁଟର ଲାପଟପ୍ ଆଭେଲେବୁଲ। ତ ସେ ବୋଧେ ବଜାରକୁ ବହୁତ କମ ବାହାରନ୍ତି, ଯଦି ବାହାରନ୍ତି ଟିକେ ବୟସ୍କ ଆଉ ବୃଦ୍ଧ ଲୋକ ଆଉ ବୁ ବୁଜୁର୍ଗ ଲୋକ ଟିକେ ବାହାରନ୍ତି, ତ ସେମାନେ ବାହାରିଲେ ବୋଧ ହୁଏ ଆମର ମଧ୍ୟ ଲାଭ ହବ ନାହିଁ, ତ ମତେ କାହିଁ ଲାଗୁନି ସେଇ କଥା ଆ ଭଲ ଲାଭଦାୟକ ହବ। ତ ଏବେ ତ ମୋବାଇଲ ରେ ମଧ୍ୟ ସେଇ କାର୍ଯ୍ୟ ହେଇଯାଉଛି।
ନାଇଁ ନାଇଁ ମୁଁ କହୁଛି ଶୁଣନ୍ତୁ, ଜେରକ୍ସ ମେସିନ ତ ସମସ୍ତଙ୍କ ଘରେ ନାହିଁ। ଆଉ ତାପରେ ସମସ୍ତେ ବି ସେତେ ଶିକ୍ଷିତ ନୁହନ୍ତି ସମସ୍ତଙ୍କ ଘରେ ଲ୍ୟାପଟପ୍ ନାହିଁ, ବୁଝିପାରୁଛନ୍ତି ଆପଣ?
ଆପଣ ଏମିତି କହିପାରିବେନି, ସମସ୍ତ ଶିକ୍ଷିତ ଅଶିକ୍ଷିତ ଠେଇଁ କଥା ନାହିଁ। ତ ଲୋକ ମୋବାଇଲରେ ମଧ୍ୟ କରିପାରୁଛନ୍ତି, ମୁଁ ସେଇ କଥା କହୁଛି, ଆପଣ ଯଦି କମ୍ପ୍ୟୁଟର ରେ ଆ-ଆମର ସାଇଟ କରିଦେବେ ତ ବହୁତ ହିଁ ଭଲ ରହିବ ଯୋଉଟା ବେସିକ ରହୁଛି, ତ ଆମେ ସେ ଏଇଠି କରିପାରିବା ବହୁତହି ଭଲ ରହିବ ଚାରି ହଜାରରେ ମାତ୍ର ବହୁତ କମ ପଇସାରେ ଆମେ କରିପାରିବା।
ଆଜ୍ଞା ଆଜ୍ଞା। ତ ସେଥିରେ କଣ କଣ ଶିଖାନ୍ତି ଆପଣ ଜାଣିଛନ୍ତି ସେ କୋର୍ସ ବିଷୟରେ? ମାନେ ଜ ହୁଁ
ଜଣା ନାହିଁ, ଯେମିତି ଆ ବେଶିକ ହିଁ ନା ସେଟା ନୁହଁ ତ, ସେଟା ତ ହଉ ମତେ କାଇଁ ଲାଗୁନି ସେଇଟା ବୋଧେ କୋଡ଼ିଙ୍ଗ ରେ ଶିଖାନ୍ତି।
ନାଇଁ ମୁଁ ଶୁଣିଥିଲି କି ଯେ ମାନେ ମାନେ ଫଟୋ ଗ୍ରାଫିକ ଡିଜାଇନ ଏଡିଟିଂ କରିବା, ଭିଡିଓ ଏଡିଟିଂ କରିବା, ସେଗୁରା ସେ କୋର୍ସ ବି ଶିଖାନ୍ତି, ମୁଁ ଶୁ ଶୁଣିଥିଲି ଜଣଙ୍କଠୁ।
ଓହୋ ବହୁତ ହିଁ ଭଲ। ଆ-ଆପଣ ଚାଲୁ ରଖିପାରିବେ ଆପଣଙ୍କ ଆଉ କିଛି ଯୋଜନା ମଧ୍ୟ ଅଛି ବୋଧେ।
ହଁ ତ ସେୟା କହୁଛି ସେଠି ଯଦି ଆମେ
ହଁ ଆଜ୍ଞା ଶୁଭୁନ ଟିକେ, ଆଜ୍ଞା।
ଘର ଲୋକଙ୍କୁ କହିକି ଉଠେଇକି ଆପଣ ପୁଞ୍ଜି ଲଗେଇ ପାରିବେ, ମାନେ ଆପଣ ଆଉ ମୋ ବିଜନେସ୍ ଟା କଲେ ବୁଝିପାରିଲେ ଆପଣ, ଯଦି ମୋର ଏଇନା ଆ
ଆ ଯୋଉ ବ୍ୟବସାୟ ଟା ବୁଝିପାରିଲି। ଯଦି ଆଜ୍ଞା ସେଠି ହନୁମାନ ମନ୍ଦିର ଟେ ଅ ଅଛି ଆଉ ସେଠି ଆମେ ଯଦି ଫୁଲ ବିକନ୍ତେ ଆ ସାଗର ବାପା ଜାଣିପାରୁଛନ୍ତି, ବହୁତ ହିଁ ଭଲ ଇନକମ କରିପଉଛନ୍ତି ତ, ଅ ଆମେ ସେଇ ପାଞ୍ଚ ହଜାର ଦଶ ହଜାର ଫୁଲ ଯଦି ମାନେ ଦିନକୁ ହଜାର ଆଣିବା, ତ ଦଶ ଟଙ୍କାରେ ଦଶଟା ଫୁଲ ଦବା ଏମିତି ମାନେ ମାନେ ନାହିଁ ଫୁଲ ତ ତୋଳିକି ବି ଆଣି ହବ, ତ
ହେଲେ ଆପଣ ଗୋଟେ କଥା ଜାଣିଛନ୍ତି, ଏ ଯ